ହ୍ୟାଲୋ।
ହଁ ଶୁଭିଲା।
ହଁ।
ଆଉ କଣ କରୁଥିଲ?
ଏଇ ଗୋଟେ ପୁରୀ ଯିବ ତ ବାହାରିଥିଲୁ।
ଓହୋ କଡିସଡନ୍।
ହଁ ଯେତେବେଳେ ଜାଗା ଡୋରି ଲାଗିଲା ଆଉ।
ହୁଁ ହୁଁ। ରହିବ କେତେ ଦିନ ନାଇଁ କଣ?
ନାଇଁ ଯାଇକି ପଳେଇ ଆସିବୁ।
ଓହୋ ବୁଲାବୁଲି ଟିକେ ହେବ ଆଉ। ହୁଁ ହୁଁ କିଏ କି ସମସ୍ତ ଘରେ ଯିବେ ସମସ୍ତେ।
ହଁ।
ହଁ ହୁଁ ହୁଁ।
ଭୟସ୍ ଟା ଇକୋ ହେଉଛି କି?
ନାଇଁ ତ।
ଓହୋ ମତେ ତ ସେମିତି ଶୁଭା ଯାଉଛି ତ।
ନାଇଁ କହ ନାଇଁ।
ହ ଆଉ।
ଆଉ ତମେ ବି କଣ ଯାଇଛ କେତେ? ହଁ ମୁଁ ଯାଇଥିଲି ଆର ବର୍ଷ ଯାଇଥିଲି ବୁଲିବା ଆସିଥିଲି ରଥଯାତ୍ରା ଟାଇମ ଯାଇଥିଲି ଆଉ। ସେଇଟା ଗୋଟେ ନିଆ ଜିନିଷଟା ନ ଅର୍ଥାତ୍। ହଁ ଭିଡ ପ୍ରବଳ ହେଲେ ବି ଟିକେ ଠାକୁରଙ୍କ ସେ ପାଖରୁ ଦେଖିଦବା ଟିକେ ଆଉ।
ହଁ କିନ୍ତୁ ସୁନା ବିଷୟରେ ଆଉଠି ଭଲ।
ହୁଁ।
ହଁ ସୁନା ବିଷୟଟା ସୁନା ବେଶ ଟା ଦର୍ଶନ ଭଳିଆ ଦର୍ଶନ ଦୁନିଆରେ ନାହିଁ।
ହୁଁ।
ହଁ। ଆଉ ଏବେ କୁଆଡେ ଯିବ ବୁଲିଆ ପାଇଁ?
ଏବେ କିଛି ପ୍ଲାନିଂ ନାହିଁ। ଦେଖିଆ ଶୀତ ଦିନ ହଉ ଦେଖିଆ ବୁଲିବାକୁ ଯିବା ଗୋଟେ କୁଆଡେ ଆଉ। ବିଶ୍ୱକର୍ମା ଟାଇମ୍ ସେଇପଟ ସାଇଡ୍ ନା ପାରାଦ୍ଵୀପ ଲାଇନ୍। ହଁ ଯିବା ଟିକେ ବୁଲାବୁଲି କରି ଆସିବା।
ଓହୋ।
ଆଉ ତମେ ଯାଇନ ବିଶ୍ୱକର୍ମା କୁ?
ନାଇଁ ମୁଁ ବିଶ୍ଵକର୍ମା କେବେ ଯାଇନି।
ସେଟା ବଢିଆ ଟା ନା। ପାରାଦ୍ଵୀପ ଟା ମେ ମେନ୍ ଇଣ୍ଡଷ୍ଟ୍ରିଆଲ ଜା ଜାଗା ଟା ବୋଲି ସେଥିପାଇଁ ସେଠି ହଉଛି।
ଓ ହଁ।
ତମେ ସବୁ ହଁ ମୁଁ ଏଇ ଦି ତିନି ବର୍ଷ ହେଲା ଯାଏ। ଯାଉଥିଲି ତ ଲଗାତାର ଆଉ। ଦେଖିଆ ଏ ବର୍ଷ ଯାଇ ହଉଛି କି ନ ହଉଛି। ପଢାପଢି ପସିଲେ କଣ ଯାଇ ହବ କୁଆଡେ।
ହଁ।
ହୁଁ।
ଆଉ ପୁରୀ କେତେ ଥର ଯାଇଛ?
ପୁରୀ ସେଟା ଭାଗ୍ୟରେ ଥିଲେ ମିଳେ। ଛୋଟବେଳେ ଯାଇଥିଲି ଦି ତିନି ଥର। ଏଇ ଏବେ ଏଇ ଯାଇଛି ଦି ତିନି ଥର ସେଇୟା ଆଉ। ଟୋଟାଲ୍ ଚାରି ପାଞ୍ଚଥର ଭଳିଆ ଆଉ।
ଓହୋ।
ହୁଁ।
ହଁ
ଆଉ କେତେଳେ କଣ
ହଁ ଆଉ ଯୋଉଠି ନଗଲେ ପଛେ ସେଇଠିକି ଯିବାଟା ନିହାତି ଦରକାର।
ହୁଁ।
ହଁ
ଠାକୁର ଠାକୁର ଅଛନ୍ତି। ଏତେ କିଏ କୋଉଠି ଆସୁଛନ୍ତି ସମସ୍ତେ ଦେଖିବାକୁ ଠାକୁରଙ୍କୁ। ଅଲଗା ଦେଶରୁ।
ହଁ।
ଆଉ ଆଜି କଣ ଆଜି ଖିଆ ହେଇଛି ଚୁଡା, ନଡ଼ିଆ ଆଉ ଛେନା, ଚିନି। ଚକଡା। ହଁ ଆଉ ତମେ କଣ ଖାଇଥିଲ?
ନାଇଁ ମୁଁ ଖାଇନି ଖାଇବି ଆଉ।
ହୁଁ।
ଆଉ ଘରେ ସମସ୍ତେ ଭଲ?
ହଁ ଘରେ ସମସ୍ତେ ଭଲ। ଘର କାମ ଟିକେ ଚାଲିଛି ଆଉ।
ହୁଁ ଏବେ ତ ଖରା ହଉଛି।
ଖରା ଟାଇମ୍ ରେ କାନ୍ଥଟା ଉଠିଗଲେ ତାପରେ ପ୍ଲାଷ୍ଟର ହବ ଖରା ଯଉ ରଜ ପରେ ପରେ ଆଉ ଥଣ୍ଡା ପାଇଲେ ଆଉ। ଖରା ଟା ପ୍ରବଳ ହଉଚି କାମ କରିହଉନି।
ଓ ହଁ।
ଆଉ କଣ ପିକ୍ ନିକ୍ ଫିକ୍ ନିକ୍ ପ୍ଲାନିଂ କୁଆଡେ?
ଏଇଁ ଏଥରକ ତ ଆମେ ଯାଇଥିଲୁ ନୟାଗଡ। ଆର୍ ଥରକ ଦେଖିବା କୁଆଡେ ଗୋଟେ ଯିବା ଆଉ।
ଆଚ୍ଛା।
ସବୁ ବର୍ଷ ଟିକେ ଯାଏ ସବୁ ଉଁ ଜିଲ୍ଲା ବୁଲିଆ ପାଇଁ।
ହୁଁ।
ବୁଲିବ ନା ମ ବ ବୁଲିଲେ ମଝିରେ ମଝିରେ ମାଇଣ୍ଡ୍ ଟା ଟିକେ ଫ୍ରେଶ୍ ହବ।
ହୁଁ ହୁଁ। ଏ ଜିନିଷ ବି ଜାଣିବ ବାହାରେ ରହିଲେ।
ହଁ। ନାଇ ନୟାଗଡ଼ରେ ବି ଯେମତି ଜଗନ୍ନାଥଙ୍କର ଇଏ ସେଠି ବି ତ ଫାଷ୍ଟ୍ ଇଏ ଆଉ ନୀଳମାଧବ ଜାଣିଥିବ?
ହଁ। ଏ ବର୍ଷ କୁଆଡେ ପ୍ଲାନିଙ୍ଗ୍?
ଏ ବର୍ଷ ବୋଧେ କୋରାପୁଟ୍ କି ଗ ଅଛି।
ହଉ ଯାଅ ବୁଲି ଆସ।
ହଁ ବା ବୁଲିଆ ବୁଲିବ ଖାଲି ତ ଜୀବନଟା ଆଉ କଣ।
ହୁଁ।
ଆଉ ତମେ ଏବେ କୁଆଡେ ଯିବ?
ଏବେ କୁଆଡେ ଯିବାର ନାହିଁ ଉଁ ରଜ ପାଖାପଖି ଦେଖିଆ ଗୋଟେ କୁଆଡେ ଯିବା ବୁଲା ବୁଲି କରିଆ ଉ ରଜ ଟାଇମ୍ ଟା ଛୁଟି ମିଳେ
ହଁ। ଆଉ ତମ ସାଡେ ରଜ ମଉଜ ପଡେ?
ନା ପଡେନି ତମ ଆଡେ ତମ ସାଡେ ଥାଇପାରେ।
ଆମ ଆଡେ ସେ ସବୁ ଫେମସ୍ ବା।
ହୁଁ ଆଉ ଡ୍ରେସ୍ ଆସିଲାଣି ରଜ ପାଇଁ?
ନାଇଁ ଆସିନି ଆସିବଉ।
ହ
ତମେ ଆଡ଼େ ଆସିବ ବୁଲିବାକୁ ଆଉ ଆମ ରଜ ମଉଜ ପଡ଼ିଲେ ଆସିବ।
ହଉ ଯିବାଉ। ହ
ହଁ। ଆଉ ତମ ସାଡେ କଣ ମାନେ କୋଉ ଠାକୁର ଅଛନ୍ତି?
ଆମ ଆଡେ କୋଉ ଠାକୁର ଆମ ଆଡେ ତ ଯେ ଆମର ତ ଗୋଟେ ଡିଷ୍ଟ୍ରିକ୍ଟ ଉ ଠାକୁର କଣ ଆମ ଗୋରେନାଥ ସାରଳା ଉ
ଓହୋ ହଁ ସିଠି ତ ସିଏ ତ ଜଗତସିଂହପୁର ର ଇଏ ଆଉ। ଆଉ ତମେ ଯାଅ ସବୁବେଳେ ଯାଅ ନା ମନ୍ଦିର ପାଖରୁ ତମ ଘର ଦୂର ବାଟ?
ନାଇଁ ସମ୍ ବୁ ତଥାପି ଦୂର ଦଶ କିଲୋମିଟର ଭଳିଆ ହବଉ।
ହ ହଁ ଏବେ କଣ ବା ଗୋରେଖ୍ ନାଥ ପାଖରେ କଣ ରିଲ୍ ସି ଏଗରା କରୁଛନ୍ତି ବୋଲି କଣ ବ୍ୟାନ୍ କରିଦେଇଥିଲେ।
ହଁ।
ହଁ ଛୁଆ ଆଉ ଠାକୁରଙ୍କ ଙ୍କୁ ବି ଛାଡୁନାନ୍ତି।
ନା।
ଉୁଁ ଖାଲି ତ ଫଟ ପ୍ରେମି ଆଁଉ।
ଉଁ ହୁଁ।
ହଁ ସେଇଟା ବି ଭଲ ଶାନ୍ତି ଲାଗେ ଗଲେ ସେଠେଇ।
ଉଁ।
ଆଉ ଯୋଉ ନେମାଳ ଅଛି କି ତମ ସାଡେ?
ହୁଁ। ନେମା ଆମ ଏପଟ ନୁହଁ ଏପଟ ହବ ସେ କଟକ ଡିଷ୍ଟ୍ରିକ୍ଟରେ ଯାଉଛି ଆଉ ନେମାଳ ଆମର ଯୋଉ ଅଚ୍ୟୁତାନନ୍ଦ ମହାପୁୁରଷ। ଏ ଆସ୍। ଆସୁଛି ତାଙ୍କର ଭାଇ ଏଇ ଆରି ଭିତେରା ପାଜ୍ୟେଷ୍ଠ ପୂର୍ଣିମା ହଉଛି ଠାକୁରଙ୍କ ଏଇ ପ୍ରବଳ ଭିଡ ପୁରା ପୁରୀ ଭଳିଆ ପୁରା ଭିଡ ହବ। କଁ କଇଲ?
ଅଇ ଯୋଉ ହଁ ଆସ୍ ସେଇ ଟାଇମରେ ତ ଆସନ୍ତି ବା କ ଯୋଉ କଣ ବା ରାତିରେ ତ କଁ କେ କେ ତେ ପ୍ରହର ବେଳେ ଗୋଟେ ଠାକୁର ଆସେ
ଓ ଠାକୁର ଆସନ୍ତି ସେଇଟା କେମତି କଣ ବର୍ଷା ଫର୍ଷା ପାଇଁ ନାଇଁ। ହୁଁ ଯୋଉଟା ହବା କଥା ସିଓର।
ଅଁ ସେଟି ତ ଅଛନ୍ତି ମହାପୁରୁଷ ଆଉଁ।
ହୁଁ ହୁଁ।
ହଁ ସେଇ ସେଇ ଗୋଟେ ଦିନ ତ ଆଉ ବର୍ଷକଟୁ ତାଙ୍କୁ ପୁରା ତାଙ୍କ ପାଖୁରୁ ଦର୍ଶନ କରିବ। ନହେଲେ ଆଉ ସବୁବେଳେ ଦୂରୁରୁ।
ଆଉ, ହଁ ମୁଁ ଯାଇଚି ସବୁ ବର୍ଷ ଯାଏ। ଯାଇ ଏଇ ଦି ତିନି ବର୍ଷ ହେଲା ଯାଇ ହୋଉନି।
କଁ ତୁ ପାଖରେ ତମେ ଯାଇପାରୁନ।
ପାଖରେ କୋଉଠି ଅଁ ଅଧିକା ବାଟ ହବ। ମାନେ ହୁଁ ପନ୍ଦର କି କୋଡିଏ କିଲୋମିଟର ପାଖାପଖି ହବ ଆଉ।
ଅଁ ହଁ, ନାଇଁ ଆମେ ଆର ବର୍ଷ ଯାଇଥିଲୁ।
ହଁ ହଁ।
ହଁଅଁ। ଆର ବର୍ଷ କଁ ଏବେ ବଳିଆ ଠାକୁରଙ୍କ ଏହାରା ଖାଲି ପୁରୀ ଇଏ ଖାଲି ଖାଲି ବୁଲାବୁଲିରେ ଦିନଟା ଯାଇଛି।
ହଁ ହଁ।
ହୁଁଉଁ।
ଯା ଠାକୁରଙ୍କ ଡୋରି ଯେବେ ନାଗିବ ଆଉ କଁ କରିଆ।
ଉଁ ହଁଅଁ, ଏବେ ତ ପୁରୀ ପୁରା ସୁବିଧା ଆରାମ୍ ସେ ଯାଇକି ରହିବ। କିଛି ନାଇଁ ବଡ ଦାଣ୍ଡେରେ ଶୋଇବ।
ମେନ୍ ତ ଠାକୁରଙ୍କ ମହାପ୍ରସାଦ ତ ସେଇଟା ତ ମେନ୍ ଆଉ ଆତ୍ମା ଶାନ୍ତି ପୁରା ଆଉ।
ଅଁ ହଁ। ଏଇଁ ଜୋଁ ମନ୍ଦିର ଭିତେରେ ତ କୋଟି କୋଟି ଦେବତା ଆଉ ସ୍ ସେଇଠି ଯେତେ ବୁଲିବ ବି ମାନେ ହଜାର୍ ହଜାର୍ ବର୍ଷ ଲାଗିବ ତମେ ଜାଣିପାରିବନି।
ହୁଁଉଁ।
ଖାଲି ଆମେ କେବଳ ମାନେ ଇଏ ଠା କୁରଙ୍କ ପାଖୁ ଯାଉସେ ନା ମନ୍ଦିର ଭିତେରେ କୋଟି କୋଟି ଅସଂଖ୍ୟ ଜିନିଷ ଅଛି ଜାଣିଆକୁ।
ହୁଁ ହୁଁଉଁ। ଠାକୁର ସେ ଗୋଟେ ରହସ୍ୟମୟ ଠାକୁର କହିଲେ ଚଳିବ ଆମର। ଯୋଉ ମୁଁ ସେଟି କିନ୍ତୁ ଭାବ୍ ମାନେ ଅଭଢା ରନ୍ଧାଯାଏ, ସେଥେରେ କେମତି କଁ ସବା ଓପୁରୁ ହେଇ ହେଇ ଆସିବ ତଳକୁ।
ହଁଅଁ, ତମେ କେବେ ସେ ଯୋଉ ଦେଖିଛ ରୋଷେଇ ଗୃହ ଦେଖିଚ?
ନାଇଁ ଦେଖିନି।
ଏଇନେ ଏବେ କିନ୍ତୁ କରିଦେଇଚିବା ଦଶ ଟଙ୍କା ଲେଖାରେ ଯିବ ବୁଲିକି ଦେଖିବ।
ଉୁଁ ହୁଁ ସେଇଟାତ ପୁରା ଠାକୁର, ଆଉ ଦେ ଆଉ ଗୋଟେ ବି ଦେଖ ଠାକୁରଙ୍କର ଯୋଉଉ ପତିତପାବନ ଯୋଉ ପତାକା ଟା ଉଡିବ।
ହଁଅଁ।
ହଉ ସମସ୍ତଙ୍କର କୋଉ ପଟେ ଉଡେ ତାଙ୍କର ଗୋଟେ ଓଲଟା ପଟେ ଉଡ଼ିବ।
ତାଙ୍କର ପବନର ବିପରୀତ ଦିଗରୁ ଉଡେ।
ଉଡ଼ିବ ବା।
ଅହ ସେ ସବୁ ଦର୍ଶନ କରିବା। ମାନେ ସୋଭାଗ୍ୟ ଆଉ।
ହୁଁ ହୁଁ।
ଚାରଟା ଯା ଟାଇମ ଦେଲେ ସେଇ ଟାଇମ ଟା ଦେଖିପାରିବ ଭଲସେ।
ଏ ପ୍ଲେସଟେ ସେମିତି ସେ ସେପଟ ସାଇଡରେ ଏଇନୁ କୋଣାର୍କ ଅଛି।
ଅଁ।
ସିଏବି ଗୋଟେ ସେମତିଆ ମନ୍ଦିର।
ଅଅ। କିନ୍ତୁ ମାନେ ସେଇ ଜାଗାରେ ପାଦ ଦବ ମାନେ ତମେ ଏମତି ଲାଗିବ ସ୍ୱର୍ଗକୁ ଯାଇଛି।
ଆଉ ପୁରା ଯେମିତି ସତସତରେ ଯିନ୍ତି ଲାଗିବ ଯିନ୍ତି ମୋ ଆତ୍ମା ଧନ୍ୟ ହେଇଗଲା ମୁଁ ଯେମିତି। ସବୁ ପାପରୁ ପୂନ୍ୟ ଏ ପାଇଗଲି।
ଏ ହଁ। କିନ୍ତୁ ସେମତିକା ଠାକୁର ଆଉ।
ମହିମା ଠାକୁରଙ୍କର।
ହ। କଣ ହବ ଆଜିକାଲି ଯୋଉ ସମୟ ହେଲାଣି।
ହୁଁ ହୁଁ।
ଉଁ ଆଉ ତୁମେ ଯୋଉ ଯାଜପୁରରେ ଯୋଉ ଛତିଆ ବଟ ଅଛି କେବେ ଯାଇଚ?
ନାଇଁ ମୁଁ ଛତିଆ ଯାଇନି ଛତିଆ ଯାଇନି ମୁଁ ଛତିଆ ମହାବିନାୟକ ଯୋଉ କୁହନ୍ତିନି?
ଛତିଆ ବଟ ବା ଯୋଉ ଜଗନ୍ନାଥଙ୍କର କଲ୍କିଅ ଅବତାର ଯୋଉ ଇଏଟା ହବ।
ନାଇଁ ମୁଁ ଯାଇନି ସେଆଡେ଼।
ଉଁ ମୁଁ ବି କେବେ ଯାଇନି କିନ୍ତୁ ସିଠି ଗଲେ ଠାକୁରଙ୍କର ପୁରା ଅଦ୍ଭୁତ ରୂପ।
ଆଉ ଗୋଟେ ଆମର ଯୋଉ ଏଇ ପାରାଦୀପ ସାଇଟରେ ଗୋଟେ ଅଛି ଗୋଟେ ମନ୍ଦିରଟେ ଗୋଟେ ଛୋଟ ମନ୍ଦିରଟେ ଅଛି। ଏ ସେଇଟେ ଗୋଟେ ଜୀଅନ୍ତା ଠାକୁର ଅଛନ୍ତି ମାନେ ଆମର ସେ ଯୋଉ ନେହେରୁ ପଡିଆ ଦେଇଗଲେ। ନେହେରୁ ମଙ୍ଗଳା ଦେଇଗଲେ ଯୋଉ ଆମ ଯୋଉ ପଥର ବନ୍ଧ ଯୋଉ ସାଇଡ୍।
କୋଉ ଦିନ ମୁଁ ତ ଜାଣିନି।
ଗୋଟେ ଅଛି ମନ୍ଦିର ମାନେ ଯେନ୍ତି ଜୀଅନ୍ତା ଠାକୁର ମାନେ ତମେ ସେଠି ଠାକୁରଙ୍କୁ ଦର୍ଶନ କରିବାକୁା ଗଲେ ତମର ନିହାତି କିଛି। ନା କିଛି ମାନେ ଖଣ୍ଡିଆ ହବାକଥା ହବ। ହୁଁଁ ହୁଁ।
ନା ମୁଁ ଆଉ ଏତେ ଜାଣିନି।
ମାନେ ବ ଓଡିଶାରେ ବହୁତ ଦିନଷ ଅଛି ଯଉଟାକି ଆମେ ବି ତାକୁ ଦେଖିନେ। କିନ୍ତୁ ମୋଷ୍ଟ ଦିନଷଗୁରା।
ହଁ ଆମ ଲୋକ ତ ଖାଲି ଓଡିଶା ବାହାରକୁ ପଳଉଚନ୍ତି ବାହାର ଲୋକ ଆମ ଓଡିଶା କୁ ଆଉଚନ୍।
ହୁଁ।
ହେଇ ଏବେ ତ ପୁରୀ ତ ଟୋଟାଲି ଭିଡ। ବିଦେଶୀ ମାନେ ସମସ୍ତେ ଆସିବେ।
ସମସ୍ତେ ଆସିବାରେ ଫରେନର ଆସିବେ ଦେଖିବେ ବୁଲିକି ଯାଆନ୍ତି।
ହୁଁ କାରଣ ତାଙ୍କୁ ତ ଆଉ ସବୁବଳେ ମନ୍ଦିରକୁ ପ୍ରବେଶ ନାଇଁ। ଏଇ ଟାଇମ ରେ ହିଁ ସେ ଦେଖିବେ।
ହୁଁ।
ସେଥିପାଇଁ ତ କୌଣସି ହୋଟେଲ ଫୋଟେଲା ମାନେ ଆଲାଉ ନାହିଁ ସିଏ ଭାଇ ପନ୍ଦର ମାସେ ଆଗୁରୁ। ସେ ସବୁ ବୁକିଂ କରିଦେଇଚନ୍ତି ତାଙ୍କର।
ହୁଁ।
ସେିଏ ପାଖରୁ ସବୁ ଯୋଉ ଥାଏ ଆଉ।
ଠାର ହଁ ଠାକୁରଙ୍କ ମହିମା ମାନେ ଦେଖିବାକୁ ଗଲେ ଆଉ କଣ ଆଉ?
ହଁ ବା।
ହଉ ଆଉ।
ଆଉ ଆଉ।
ହୁଁ।